ବନ୍ଧୁ ଆଜ୍ଞା ଆଜ୍ଞା ବନ୍ଧୁ କୁହନ୍ତୁ ବନ୍ଧୁ ନମସ୍କା ବନ୍ଧୁ ନମସ୍କାର କୁହନ୍ତୁ।
ବନ୍ଧୁ କଣ କରୁଚନ୍ତି?
ବନ୍ଧୁ ଏଇ ବସଚୁ ଆପଣ କୋଉଠି ଅଛନ୍ତି ଆପଣଙ୍କ କଥା ଟିକେ ଶୁବୁନି କୁହନ୍ତୁ।
ବନ୍ଧୁ ଏବେ ଶୁଭିଲା?
ଆଜ୍ଞା ଆପଣ ଘରେ ଅଛନ୍ତି କି?
ଆଜ୍ଞା ବନ୍ଧୁ ଘରେ ବସିଥିଲି କୋହୁନାହାନ୍ତି।
ହଁ ଏବେ ଟିକେ ହଁ ଶୁଭିଲା କୁହନ୍ତୁ।
ନାଇଁ ବନ୍ଧୁ ଯଦି କହିବେ ମୁଁ ବାହାରକୁ ପଳାଇବି ଯଦି ଶବ୍ଦ ଆସୁନାହିଁ।
ନାଁ ନାଁ ଏବେ ଆସୁନଥିଲା ଏବେ ଟିକେ ଆସିଲା।
ଆଜ୍ଞା ବନ୍ଧୁ ଆପଣ କଣ କରୁଚନ୍ତି?
ଉଁ ବନ୍ଧୁ ଆମେ ବସିଚୁ ଆପଣ?
କୁହନ୍ତୁ ମୁଁ ମଧ୍ୟ ଏବେ ଘରେ ମୁଁ ଅ ଏ ବନ୍ଧୁ ଏବେ ମୋ ସାନ ଭୋଉଣୀ ସାଙ୍ଗରେ ଚେସ୍
ଆଜ୍ଞା ହଁ ଶୁଣିଚି। ଚେସ୍ ଖେଳ ମୁଁ ଦେଖିଚି ବି ଆଉ
ଖେଳ ଏବେ ଖେଳୁଥିଲି ବୁଝିଲେନା ଆମ ଘରେ ଆମେ ଭାଇ ଭୋଉଣୀ ଦୁଇ ଜଣ ଆମର ଜିଲ୍ଲା ସ୍ତରୀୟ ଚେସ୍ ଖେଳାଳି ବୁଝିଲେ।
ଆଜ୍ଞା।
ଆମ ଘରେ ଆମେ ସବୁ ଚେସ୍ ଭଲ ଖେଳୁ କାରଣ ବାପା ଭଲ ଚେସ୍ ଶି ଖାନ୍ତି ସେଥିପାଇଁ ଆମେ ତାଙ୍କଠାରୁ ଛୁଆବେଳୁ ଶିଖି ଶିଖି ଆସୁଚୁ ସେଥିପାଇଁ ଆମେ ଦୁଇ ଜଣ ଜିଲ୍ଲା ସ୍ତରୀୟର ଏକ ଭଲ ଖେଳାଳି ବୁଝିଲେ ତ ଆମେ ସବୁବେଳେ ଦିନକୁ ଦୁଇଥର ଚେସ୍ ଖେଳୁ ବୁଝିଲେ।
ଆଜ୍ଞା।
ଯୋଉଥିରେ କି ଆମକୁ ମଧ୍ୟ ବୋହୁତ ଭଲ ଲାଗେ ଏବଂ ଆମର ବି ଅ ଅଭ୍ୟାସ ଯାଏନାହିଁ ବୁଝିଲେ।
ଆଜ୍ଞା।
ଆଉ ଆପଣଙ୍କୁ ମଧ୍ୟ ଉପଦେଶ ଦେବି ଯେ ଚେସ୍ ଖେଳ ଟିକେ ଖେଳନ୍ତୁ କାରଣ ଚେସ୍ ଖେଳଟି ହେଲା ଏକ ବୁଦ୍ଧିର ଖେଳ ଚେସ୍ ଖେଳିଲେ ମଧ୍ୟ ଆପଣଙ୍କର ମଧ୍ୟ ବୁଦ୍ଧି ହେବ ବୁଝିଲେ।
ଆଜ୍ଞା।
ମାଆ ଆପଣଙ୍କ ମନ ହେବ। ଆପଣ ସାଙ୍ଗେ ସାଙ୍ଗେ କିଛି ନା କିଛି ଏ-ପଦକ୍ଷେପ ନେବା ପାଇଁ ଉ ମାନେ ସକ୍ଷମ ହୋଇଯିବେ ବୁଝିଲେ ନା?
ଆଜ୍ଞା ବନ୍ଧୁ ମୁଁ ବି ଖେଳେ ବୁଝିଲେ କି ବନ୍ଧୁ।
ବୋହୁତୁ ଲାଭ ଅଛି ବୁଝିଲେ ବନ୍ଧୁ।
ଆଜ୍ଞା ଆଜ୍ଞା ବନ୍ଧୁ ମୁଁ ତ କେତେଳେ ଆଜ୍ଞା ସାଙ୍ଗସାଥି କି ଭାଇ ବ ବଡ ଭାଇମାନେ ଖେଳନ୍ତି ତାଙ୍କ ପାଖରେ ବସିବିି କେତଳେ ବେଳେ ବେଳେ ଖେଳେ ଦେବନ ଭାଇ ଜଣେ ଭାଇ ପା ଘର ପାଖରେ ତାଙ୍କ ସହିତ ବି ଖେଳିଚି ବୁଝିଲେ କି ସେତ ଏବେ ତାଙ୍କ ପାଖରେ ଚେସ୍ ନାହିଁ। ତାଙ୍କ ଚେସଟି ତାଙ୍କ ପୁ ଛୋଟ ପୁଅ ହଜେଇ ଦେଇଚନ୍ତି ଆଉ ତ ବଜାର ରୁ ମୁଁ କାଲି ଆଣିକି ତାଙ୍କ ସହିତ ଭାବୁଚି କାଲି ତାଙ୍କ ସହିତ ଖେଳିବି ଆପଣଙ୍କ କଥାରୁ ଶୁଣିକି। ଜିନଷ ବି ବୋହୁତ ଭଲ ଲାଗେ ଆଜ୍ଞା ବନ୍ଧୁ।
ତ ଆପଣ ଭଲ କଥା ତ ଆପଣ ସବୁବେଳେ ଖେଳନ୍ତୁ ଆପଣ ଚାହିଁଲେ ଜିଲ୍ଲାସ୍ ସ୍ତରୀୟ ମଧ୍ୟ ଯାଇଁ ଖେଳି ପାରିବେ ତାପରେ ରାଜ୍ୟସ୍ତରୀୟ ମଧ୍ୟ ଖେଳି ପାରିବେ ଯାହା ଖେଳିବେ ଆପଣଙ୍କ ରାଜ୍ୟ ନାମ ଆପଣ ଉକ୍ ଉଚ୍ଚା କରିବେ ଆପଣଙ୍କ ଘର ଲୋକ୍ ନାମ ଉଚ୍ଚା କରିବେ ଆପଣଙ୍କ ନାମ ଉଚ୍ଚା କରିବେ ବୁଝିଲେ ନା।
ଆଜ୍ଞା ଆଜ୍ଞା ବନ୍ଧୁ।
ଆପଣ ମୋ ନା ମୋ ଆପଣଙ୍କୁ ମୁଁ ଉପଦେଶ ଦେଲି ଯେ ଆପଣ ମୋ ନାଁ ଉଚ୍ଚା କରିବା ପାଇଁ ନୁହଁ। ଆପଣଙ୍କ ନି
ଆଜ୍ଞା ଆଜ୍ଞା ଆଜ୍ଞା ବନ୍ଧୁ। ମୁଁ ଆପଣଙ୍କ କଥା ମାନୁଛି ଖେଳିବି ଆଜ୍ଞା।
ଆଜ୍ଞା ତ ଓ ଏକ ଏଟା ଭଲ ଖେଳ ବୁଝିଲେ ନା ଆଜି କାଲି ତ ଆପଣ ଜାଣିଛନ୍ତି ଆମ ଆମ ବୟସର ପିଲାମାନେ ତାଙ୍କ ମନରେ ଏକ ଏକ ପ୍ରକାର ଗୋଟେ କଥା ହିଁ ଚାଲିଛି ଆମେ କେମତି ସଙ୍ଗେ ସଙ୍ଗେ ବଡ ଲୋକ ହେବୁ ବୁଝିଲେ ନା। ବଡ ଲୋକର ଅର୍ଥ ସେ ବହୁତ ସାରା ପଇସା କେମିତି କମାଇବେ ବୁଝିଲେ ନା। ସେଥିପାଇଁ ସେ କଣ କରୁଛନ୍ତି ନା ସେ ଜାଣି ପାରୁନାହାନ୍ତି ଏକ ଜୁଆ ଖେଳରେ ବହୁତ ସାରା ପଇସା ବୁଡାଇ ଦଉଛନ୍ତି ବୁଝିଲେ ନା। ସେ ମଧ୍ୟ ଜାଣିନାହାନ୍ତି ଯେ ଆମ ଭାରତ ସରକାର ବର ର୍ତ୍ତମାନ ଜୁଆ ଖେଳ ପ୍ରତି ବହୁତ ସଚ୍ଚୋଟ ହୋଇଗଲେଣି। ସିଏ ଏବେ କୌଣସି ଜୁଆ ଖେଳକୁ ଆଉ ଆଇନ ଗତ ଭାବରେ ପ୍ରଦାନ କରୁନାହାନ୍ତି ସେ ସମସ୍ତଙ୍କୁ କହିଛନ୍ତି ଯେ ଯୋଉ ଖେଳାଳି ମଧ୍ୟ ଜୁଆ ଖେଳରେ ଧରା ପଡିବ ତାଙ୍କୁ ମଧ୍ୟ କଠୋର ଦଣ୍ଡ ଦିଆଯାଉ ବୁଝିଲେ।
ଦିଆଯାଉ ବୋଲି।
ହେଲେ ଛୁଆ ଜାଣି ପାରୁନାହାନ୍ତି ବନ୍ଧୁ ସିଏ ଜାଣିନାହାନ୍ତି ଯେ ସିଏ ଭାବୁଛନ୍ତି କେବଳ ଲାଭ ହେବ ସେଇଟା ଭୁଲ ବୁଝିଲେ ସେ ତ ଏ ନିଜେ ରୋଜଗାର କରୁନାହାନ୍ତି ମୋର ଏକ ସାଙ୍ଗ ମଧ୍ୟ ଏଇଥିରେ ଶିକାର ହୋଇଥିଲା ବୁଝିଲେ।
ଆଜ୍ଞା ବନ୍ଧୁ।
ସିଏ ବାରମ୍ବାର ଗୋଟିଏ ଖେଳ ଖେଳି ତା ଜୀବନଟିକୁ ନଷ୍ଟ କରିସାରିଥିଲା। ହେଲେ ତା ବାପ ମା ତାକୁ ଭଲରେ ବୁଝେଇ ବାଝେଇ ତାର ସବୁ ଯାକ ପଇସା ସୁଜି ଦେଇ ତାକୁ ପୁଣି ଗ୍ରହଣ କରିଛନ୍ତି ଆଗ ଭଳି ଭଲ ପାଉଛନ୍ତି କାରଣ ସେ ଜାଣିଛନ୍ତି ଛୋଟ ଛୁଆ କିଛି ଭୁଲ କରିଛି ଯଦି ସେ ସେଇ ଭୁଲଟିକୁ ଧରିକି ରଖିବେ ହେଲେ ଛୁଆ ଜୀବନ ସାରା ଆଉ ସେ କଥା ଭୁଲି ପାରିବନି ବୁଝିଲେ। ତାଙ୍କ ଘର ଲୋକ ଏବେ ତା ଲାଗି କୋଡିଏ ହଜାର ଟଙ୍କା ସୁଝିଚନ୍ତି ବୁଝିଲେ ବନ୍ଧୁ।
ଆଜ୍ଞା ଆଜ୍ଞା ବନ୍ଧୁ।
କୁହନ୍ତୁ କୁହନ୍ତୁ ବନ୍ଧୁ କଣ କହୁଚନ୍ତି।
ବନ୍ଧୁ ହଁ ମୋ ବନ୍ଧୁ କହିବାର କଥା ହଉଚି ଯେ ବନ୍ଧୁ ଆପଣଙ୍କ ଚାରି ଘରର ଘରର ଚାରି ପାଖେ କୋଉ କୋଉ ଗଛ ସବୁ ଅଛି।
ବନ୍ଧୁ ଆମ ଚାରି ପାଖରେ ଏବେ ତ ଆମେ ବର୍ଷା ହୁଏ ନାହିଁ ବୋଲି ପରିବା ଚାଷ ପରିବା ଗଛ କିଛି ଲଗେଇନାହୁ ବୁଝିଲେ।
ନାଇଁ ନାଇଁ ନାଇଁ ମୋ କହିବା କ ଥା କିି ବନ୍ଧୁ ଜାଣିଲେ କି ବଡ ବଡ ଯୋଉ ଗଛ ସବୁ ଆପଣ ଆମ୍ବ ଗଛ କି ନଡିଆ ଗଛ କି ବୁଝିଲେ ଆମର ସବୁ ଏଇ ସବୁ ଗଛ ଅଛି ଜାଣିବାକୁ ଚାହୁଁଛନ୍ତି କି?
ଆଜ୍ଞା ମୁଁ ଆମ ଘର ପାଖରେ ବନ୍ଧୁ ଆପଣ ପଚାରିଲେ ଆମ ଘର ପାଖରେ ଆଜ୍ଞା ଦୁଇଟି ତାଳ ଗଛ ଅଛି ବୁଝିଲେ। ଏକ ଗୋଟିଏ ଏକ ନଡିଆ ଗଛ ମଧ୍ୟ ମୁଁ ଜେଜ ଲଗାଇଥିଲି ଏପର୍ଯ୍ୟନ୍ତ ଅଛି ବୁଝିଲେ। ଆମ୍ବ ଗଛ ଦୁଇ ତିନୋଟି ଅଛି ତାପରେ ପଣସ ଏକ ଏକ ବଡ ଗଛ ଅଛି ଯୋଉଥିରେ ଏବେ ବହୁତ ପଣସ ଫଳ ହୋଇଛି ବୁଝିଲେ ଯଦି ଆପଣଙ୍କୁ ପଣସ ଫଳ ପ
ହ
ନାଇଁ ଆଜ୍ଞା ଆମର ବିକୁ ନାହୁଁ ଆମେ ଗାଁ ରେ ଲୋକଙ୍କୁ ଦେଇ ଦଉଛୁ ଖୁସି ରେ ଯଦି ଆପଣଙ୍କର ମଧ୍ୟ ଦରକାର ଆପଣ ମତେ କୁହନ୍ତୁ ମୁଁ ଆପଣଙ୍କୁ ମଧ୍ୟ ଆପଣଙ୍କ ଘରେ ନେଇ ଯୋଗାଇଦେବି କାରଣ ଆମର ଆଜ୍ଞା ବିକ୍ରୟ ପାଇଁ ଭଲ ଭାବୁନାହୁଁ କାରଣ ଫଳଟି ହୋଇଚି ସମସ୍ତେ ଖାଇବା ଦରକାର ବୁଝିଲେ ଗଛ ଆମର ହେଉ କିନ୍ତୁ ଫଳ ସମସ୍ତଙ୍କର। ବୁଝିଲୁ ବନ୍ଧୁ?
ଆଜ୍ଞା ହ ଆଜ୍ଞା ବନ୍ଧୁ ଭଲ ପଦକ୍ଷେପ ନେଇ ନେଇଛନ୍ତି ବୁଝିଲେ।
ଆଜ୍ଞା।
ଆମର ବି ଗୋଟେ ବେଲ ଗଛ ଅଛି ଜାଣିଲେ ବନ୍ଧୁ? ଆମର ବେଲ ଗଛ ଟିକେ ଅଛି ଆମର ବି ଗୋଟେ ବେଲ ଗଛ ବନ୍ଧୁ ଅଛି ଜାଣିଲେ କି? ସେ ବନ୍ଧୁ ବନ୍ଧୁ କୁହନ୍ତୁନି କୁହନ୍ତିନ ଯୋଉ ହଇରାଣ। ବେଲ ଟାଇମ ହେଲେ ପଣା ଆପଣ ତ ଜାଣିଛନ୍ତି ପଣା ସଂକ୍ରାନ୍ତିରେ ବେଲ ହୁଏ ବୋଲି। ବେଲ ସେ ଟାଇମ ରେ ବେଲ ପଣା ବେଲ ପାଚି ବେ ବେଲ ପଣା କରନ୍ତି ଠାକୁରଙ୍କ ପାଖରେ ଅର୍ପଣ କରନ୍ତି। ଆଉ ଠାକୁରଙ୍କ ପାଖରେ ଅପଣ ଅର ଅର୍ପଣ କରି ଠାକୁରଙ୍କୁ ପୂଜା କରନ୍ତି ତାପରେ ବି ଗୋ ସେ ବେଲ ଆଣିକି ଘରେ ଘରେ ବି ଆଣି ପଣା ଫଣା ପଣା କରି ପିଅନ୍ତି। କୁହନି ବନ୍ଧୁ ଘର ପାଖରେ ଯେତିକି ଘର ପାଖରେ ଯୋଉ ଦଶ ତିରିଶ ଘର ଅଛି ସେ ଡେଲି ବନ୍ଧୁ ମୁଣ୍ଡ ଖରାପ କରିଦିଅନ୍ତି, ସବୁ ବର୍ଷ ବେଲ ମାଗିକ ଖାଆନ୍ତି ଜାଣିଲ ବନ୍ଧୁ।
ଆଜ୍ଞା ଆପଣ ଦେଉଛନ୍ତି ଆପଣଙ୍କ ପୁଣ୍ୟ କାମ କରୁଛନ୍ତି ବୁଝିଲେ ନା। କିନ୍ତୁ ସେ ଆପଣଙ୍କୁ ଚିଡ଼େଇ ଦଉଛନ୍ତି ଯେ ଆଜ୍ଞା ଆଜ୍ଞା
ବାର ବାର ବନ୍ଧୁ ଫୋନ କରିବେ ବାର ବାର ଘର ଆଗରେ ଆସିକି କହିହେବେ ଜାଣିଲେ କିି ବନ୍ଧୁ। ମୁଁ ଦବାକୁ ଇଚ୍ଛୁକ ଅଛି ଜାଣିଲେ ବନ୍ଧୁ ଇଚ୍ଛୁକ ତ ଅଛି କିନ୍ତୁ ବନ୍ଧୁ ସବୁବେଳେ ବାଟରେ ଭାଟରେ ଯେତେବେଳେ ଦେଖିବେ ବେଲ ଦେବ। ବେଲ ଦବ ବନ୍ଧୁ ତମେ ଯିବ ଘରେ ବେଲ ପଡିଥିବ କି ରଖା ହେଇଥିବ ଘରେ ମାଗିବ ନେଇକି ଆସିବ, ଆମେ ବେଲ ପଡିଚି। ଆମେ ପାରିବୁ ଆପଣଙ୍କୁ ନେଇକି ଦେବୁ ଆପଣଙ୍କ ଘରେ ସେ ବନ୍ଧୁ ତମେ କହିଲେ ଏ କି କଥା।
ନା ନା ଏଇଟା ତ ଆଜ୍ଞା ଭୁଲ କଥା କାରଣ ସେ ବୁଝିବା ଦରକାର ଯେ ଆ ଆପଣଙ୍କର ଗଛ ଆପଣ ଯାହାହେଲେ ଆପ ଆପଣ ଦେଉଛନ୍ତି ତ ଆପଣଙ୍କୁ ଆସି ସେ ଦିପଦ ଭଲ କଥା କହି ବେଲ ନବା କଥା। ସିଏ ଆପଣଙ୍କୁ ଏମିତି ବାଟ ଘାଟରେ କହି ଆପଣଙ୍କୁ ଅପମାନ ଦଉଛନ୍ତି ଏହା ଏକ ଭୁଲ କଥା ବୁଝିଲେ ଆପଣ ଯଦି ସେମିତି ବ୍ୟବହାର କରୁଛନ୍ତି ତାହେଲେ ଆପଣ ତାଙ୍କୁ ମନା କରିଦିଅନ୍ତୁ। କି ଆମେ ଆପଣଙ୍କୁ ବେଲ ଦେଇପାରିବୁ ନାହିଁ ବୁଝିଲେ।
ଏଇ ଆଜ୍ଞା ବନ୍ଧୁ ଏଇ ବର୍ଷ ଭାବିଛି ବନ୍ଧୁ ଜାଣିଲେ କି ଅଧା ଅଧା ହାଣିଦବୁ। ଅଧା ଗଛ ହାଣିଦବୁ ଅଧା ରଖିବୁ ଯଉ ଦଶଟି ପନ୍ଦର କି ବେଲ ହବ ଘରେ ଖାଇବୁ କି ଘର ପାଖରେ ଯୋଉ ଅତି ନିବିଡ ସମ୍ପର୍କ ଘନିଷ୍ଟ ବନ୍ଧୁ ଅଛନ୍ତି ତାଙ୍କୁ ବି ଗୋଟେ ଦି ତାଙ୍କୁ ତାଙ୍କୁ ବି ଆମେ ଦେବୁ। ଆଉ ବେଶୀ ରଖିବୁନୁ ଆଜ୍ଞା।
ଆମର ବି ବେଲ ବହୁତ ଭଲ ପସନ୍ଦ ଫଳ ବୁଝିଲେ। ଆମର ମଧ୍ୟ ଏଠି ବେଲ ଗଛ ନାହିଁ ଯଦି ଆମେ ଆପଣଙ୍କୁ ବେଲ ମାଗିବୁ ତାହେଲେ ଆପ ଆପଣ ଟିକେ ଦେବା ପାଇଁ କଷ୍ଟକର ହେବେ କି ନାଇଁ କୁହନ୍ତୁ?
ହଁ ବନ୍ଧୁ ଆମେ ବି ଦବୁ ବେସ୍ତ କିଛି ନାହିଁ।
ଧନ୍ୟବାଦ ବନ୍ଧୁ ବହୁତ ଭଲ କଥା କହିଲେ ଆପଣ। ଆପଣ ଫଳ ଆମକୁ ଦବା ପାଇଁ କହିଲେ ବହୁତ ଖୁସି ଲାଗିଲା ବୁଝିଲେ ବନ୍ଧୁ।
ଆଜ୍ଞା ବନ୍ଧୁ।
ବଧୁ କହୁଛି ଆପଣଙ୍କୁ ବୁଝିଲେ।
ଆଜ୍ଞା କୁହନ୍ତୁ?
ବେଲ ପଣା ଯୋଉ ଆପଣ କରନ୍ତି ବୁଝିଲେ।
ଆଜ୍ଞା ଆଜ୍ଞା।
ସେଥିରେ କଣ ସବୁ ପକାନ୍ତି ଟିକେ ଜଣଉନାହାନ୍ତି ମତେ।
ଆ ବନ୍ଧୁ କୁହ ବନ୍ଧୁ ବହୁତ ତ ଭଲସେ ଆମେ ବଣଉ। ବନଉ ଜାଣିଲେ କି ଆମେ ବନ୍ଧୁ ଆମର ଘର ପାଖରେ ଅଛନ୍ତି ଭାଇମାନେ ଅଛନ୍ତି ଦଶ ବାର ଜଣ ସାଙ୍ଗସାଥି ମିଶି ବେଲ ଯେଉଁଦିନ ଆମର ପଣା ସଂକ୍ରାନ୍ତି ହୁଏ ସେଦିନ ପଇସା ଆମେ ତୋଳେଇକି ତିରିଶ ଟଙ୍କା ହଉ ପଚାଶ ଟଙ୍କା ହଉ ଯିଏ ଯାହା ଦେଲା। ଖୁସିରେ ବନେଇକି ଦଶ ଜଣ କି ପନ୍ଦର ଜଣ ଆମେ ବେଲ ବା ତୁଆ ଆମର ଅଛି ଭାତୁଆ ପୋଖରୀ ସେଠି ବରଗଛ ଟେ ଅଛି ସେ ବରଗଛ ପାଖରେ ଆ ଆମେ ନେଇ ବନଉ।
ବୁଝିଲି ବନ୍ଧୁ ଆପଣ ମତେ ଆପଣ ମତେ କହିଲେ ନାଇଁ ବେଲ କଣ କଣ ସବୁ ପକାନ୍ତି।
ଆମେ ପକଉ ନଡିଆ କଦଳୀ ଆଉ ଚିନି ଆଉ ହଉଛି ତରଭୁଜ ନା ତା ତାପରେ ହଉଚି କ ଅଙ୍ଗୁର ତାପରେ ହଉଚି ଖଜିଆ ତାପରେ ହଉଚି ଚି ଚେରି ଚେରି ଖଜୁରୀ କୋଳି ଏଇ ସବୁ ଜିନିଷ ପଡେ ଆଉ ବନ୍ଧୁ।
ଏଇ ସବୁ ଏଇ ସବୁ ପକେଇ ଆ ତାକୁ ପିଅନ୍ତି ବୋଧେ ବୁଝିଲେ।
ଆଜ୍ଞା ଆଜ୍ଞା ବନ୍ଧୁ।
ଅ ଭଲ ଆପଣଙ୍କୁ ଭଲ ଲାଗେ ସେ ସବୁ ପିଇବା ପାଇଁ।
ଆଜ୍ଞା ବନ୍ଧୁ ବହୁତ ଭଲ ଲାଗେ।
ବନ୍ଧୁ ତାଲେ ନିଶ୍ଚୟ ଆଜ୍ଞା ଆଜ୍ଞା ତାଲେ ମୁଁ ନିଶ୍ଚୟ ଥରେ ପିଇବି ବୁଝିଲେ।
ଆଜ୍ଞା।
ମତେ ମଧ୍ୟ ବହୁତ ଖୁସି ଲାଗିଲା ଆପଣ ଏସବୁ କହିଲେ ମୁଁ ମଧ୍ୟ ଘରେ ଥରେ ଚେଷ୍ଟା କରିବି ବନେଇବା ପାଇଁ ବୁଝିଲେ ବନ୍ଧୁ।
ଆଜ୍ଞା ଆଜ୍ଞା।
ଆଉ ବନ୍ଧୁ କଣ କରୁଚନ୍ତି।
ଆଉ ବନ୍ଧୁ କଣ କୁହନ୍ତୁ।
ନାଇଁ ବନ୍ଧୁ ପଚାରୁଛି ଆପଣଙ୍କୁ କିଛି ଖାଇଲେଣି ନା ଖାଇନାହାନ୍ତି।
ଆ ବନ୍ଧୁ ଆମେ ଖାଇଥିଲୁ କଣ କହିଲେ ବନ୍ଧୁ ଅ ବନ୍ଧୁ ଆମେ ବି ଖାଇଥିଲୁ ରୁଟି ରୁଟି ଭଜା କ୍ଷୀର ଏସବୁ ଖାଇଥିଲୁ ଘରେ ତ ଗାଈ ଅଛି ଆପଣଙ୍କ ବନ୍ଧୁ ମୁଁ କହିଥିଲି ଜାଣିଲେ କି।
ଆଜ୍ଞା ଆଜ୍ଞା ଠିକ କଥା କ୍ଷୀର ସବୁ ଦିନ ଖାଇବେ ନା ଆଉ। କ୍ଷୀର ଖାଇବା ଦ୍ଵାରା ଆପଣଙ୍କର ହାଡ ବହୁତ ମାନେ କଣ କହିଲେ ସବଳ ହେବ ବୁଝିଲେ। ଆଜ୍ଞା ଆଜ୍ଞା ମଜୁଦ ହବ ସେ ଆପଣ ସେଇ ସବୁବେଳେ କ୍ଷୀରଟି ରାତିରେ ନିଶ୍ଚୟ ପିଅନ୍ତୁ ବୁଝିଲେ ନା କ୍ଷୀର ପିଆ ଦ୍ଵାରା ଆପଣଙ୍କ ହାଡ ଏବଂ ଦେହ ମଧ୍ୟ ବହୁତ ସବଳ ରହିବ ଆପଣ ସବୁବେଳେ
ଆଜ୍ଞା।
ଅ ସବୁବେଳେ ଆପଣ ଟିକେ ଚଲାବୁଲା କରିପାରିବେ ସବୁବେଳେ ଆପଣଙ୍କୁ ଭଲ ଲାଗିବ କ୍ଷୀର ଟି ପିଇଲେ ବହୁତ ଭଲ ତାର ଫଳାଫଳ ଅଛି ବୁଝିଲେ ବନ୍ଧୁ।
ଆଜ୍ଞା ଦେହ ପାଇଁ ବହୁତ ଭଲ ଆଜ୍ଞା।
ଏଇ ସବୁ କାରଣ ରହିଯାଉଚି ବନ୍ଧୁ ଆଉ ଆଉ ବନ୍ଧୁ ବୁଝିଲେ କଣ କହିଲେ ଘରେ ଟିକେ ମତେ ଡାକୁଚନ୍ତି ବୁଝିଲେ ବନ୍ଧୁ ଡାକୁଚନ୍ତି ମୁଁ ଆପଣଙ୍କୁ ଏ ବି ନିଶ୍ଚୟ କଥା ହବା ଆପଣ ତ ବନ୍ଧୁ ତ ଇଏରେ ରହିଲେ ବୁଝିଲେ। ଆପଣଙ୍କ ତ ଆପଣ କଲ କରିଚନ୍ତି ଆ ଆଜ୍ଞା ଆପଣ କଲ୍ କରିଚନ୍ତି ଆଉ ଥରେ ମଧ୍ୟ କଲ୍ କରିବେ ଆମେ କଥ ଥା ହବା ବୁଝିଲେ ବନ୍ଧୁ। ଆଜ୍ଞା ଆମେ କଥା ହେଲେ ହଁ ଆଜ୍ଞା ଆପଣ ରଖନ୍ତୁ ଆମେ ଆଉଥରେ ପରେ କଥା ହେବା ବନ୍ଧୁ ବୁଝିଲେ। ଆଜ୍ଞା ବନ୍ଧୁ ଆଜ୍ଞା ବନ୍ଧୁ ଆଜ୍ଞା ଆଜ୍ଞା ବନ୍ଧୁ।